ହୁଁ କଣ କରୁଛ?
ଏଇ ଛାତରେ ବୁଲୁଛି ଆଉ। ତୁ?
ହୁଁ ମୁଁ ବି ଏଇ ଛାତ ଉପରେ ବୁଲୁଛି ଆଉ। କେଁତା ଗରମ ଗୁଳୁଗୁଳି ହଉଛି? କିଏ ଘର ଭିତରେ ରହିବ।
ହଁ ପରା।
ହୁଁ।
ଆଉ ପିଠା ଫିଠା କଣ ହେଇଥିଲା ନା ହେଇନି?
ନାଇଁ ପିଠା ପିଠି ହେଇନି ହବ ଆଉ।
ହଁ ପିଠା ହେରିକା ଟିକେ କ କରିବ ନା ଡେଲି ଡେଲି ଟିକେ ଆଉ।
ହଁ କରିବା ଆଉ।
ରାତି ପାଇଁ ରୋଷେଇ?
ରାତି ପାଇଁ ରୋଷେଇ ହେଇନି ମ।
ହୁଁ।
ହେଇନି ଭାତ ତ ବୁଟ ଡାଲି ତରକାରୀ ହେବ, ଆଳୁ ଭର୍ତ୍ତା ହେବ, ରୁଟି ଫୁଣି ହବ।
ହଁ ମୁଁ ଏଇନା ଅଟା ଦଳିକି ଆଳୁ ମଟର ସିଝା ତ ବସେଇ ଦେଇକି ଆଇଛି।
ବ ତ ଯଦି ତୁେ ଠିକ କର ଲୁ ଆଉ ଏକଦମ ଷ୍ଟକ୍ଯାଉ ଫ ବତାନା
ହଁ ହଉ।
ଆୁ
ଆଉ କି ପିଠା ଜାଣିଛୁ ଟିକେ କହିଲୁ ରେସିପି ଟା?
ପିଠା ମାନେ ମୁଁ ତ ଇଟିଲି, ଚକୁଳି, ବରା। ଏତିକି କରିଛି ଆମ୍ବ ପିଠା ଥରେ କରିଥିଲି ଆଉ। ଆଉଥରେ ଆଉ କଣ କରିଛି ଆଉ କିଛି କରିନି।
ହଉ ଇଟିଲି, ଖିରି ରେସିପି ଟା କହ।
ଖିରି ଥରେ କରିଥିଲି ଖିରି ଆଗ ଦେଖ ଆଗ। ଅରୁଆ ଚାଉଳ ଯେଉଁ କିଣିକି ବସୁମତୀ ଚାଉଳ।
ହୁଁ।
ହେରା ଟିକେ ବତୁରେ଼ଇ ଦେଇଥିବ ହେଲା କି? ବତୁରେଇ ଦେଇଥିବ ତାପରେ କଣ କରିବ। ସେଇଠୁ ଗୋଟେ ଡେକ୍ଚି ବସେଇକି ସେଥିରେ ଟିକେ ଘିଅ ଦବ।
ହୁଁ।
ଘିଅ ଦେଇକି ତାପରେ ଚିନି କାରମାଲାଇଜ ପାଇଁ ଚିନି ଟିକେ ପକେଇବ।
ହୁଁ।
ଚିନି ଟା ଟିକେ ଫୁଟିଲେ ତାର ଚାଉଳ ଟା ପକେଇକି ଭାଜିବ ହେଲା କି। ଚାଉଳ ଟା ପକେଇକି ଭାଜିବ ଚାଉଳ ଟିକେ କେନାଲି ପଡି ଆସିବ ତାପରେ ହେଠୁ ହେଥରେ କ୍ଷୀର ପାଣି ସବୁ ଦବ। ଆଉ ଲୁଣ ଟିକେ ପଡିବ। ତାପରେ ଏଠୁ କାଜୁ କିସମିସ୍ ଏରା ଛାଣିକି ଆଗୁଆ ରଖା ହେଇଯାଇଥିବ ହେଲାକି।
ହୁଁ ହୁଁ।
ଏତିକି ରଖା ହେଇଯାଇଥିବ ତାପରେ କ୍ଷୀରିଟା ତାର ହେଠି ଖିରିକି ଘାଣ୍ଟି ଚାଲିଥିବ ହେରା, ଖିରିକି ଘା ଟି ଚାଲିବ ଘାଣ୍ଟି ଚାଲିବ ଯେତ୍ ଯେପର୍ଯ୍ୟନ୍ତ ଚାଉଳ ନ ଫିଟିଛି ଖିରି ଘଣ୍ଟା ଚାଲିଥିବ। ବନ୍ଦ ହବନି। ଖିରି ଘଣ୍ଟା ଚାଲିବ ତାପରେ ଖିରି ହେକା ସିଝିକି ଫିଟିଗଲେ ତାପରେ ହେଠୁ ହେଥିରେ ଚିନି ଦେଇଦବା ମିଲ୍କ ମେଡ ଦେଇଦବା କାଜୁ କିସ୍ ମିସ୍ ଦେଇଦବା ତାପରେ ହେଠୁ ହେତିକି କରିକି ଓହ୍ଲେଇଦବା ଆଉ ଆଉ ଗୁଜୁରା ତି ଗୋଲମରିଚ ଗୁଣ୍ଡ ଟିକେ ପଡିବ ଗୋଟା ଗୋଲମରିଚ ବି ପଡିବ। ହଁ ଓଲ୍ହେଇକି ପକେଇଲେ ଚଳିବ।
ହୁଁ। ଓ ହଉ ମଣ୍ଡା ପିଠା।
ମଣ୍ଡା ପିଠା ମତେ ଆସିନି। ତମେ ତ ବଡ ତମେ କୁହ ମଣ୍ଡା ପିଠା କେମିତି କରୁଛ?
ମଣ୍ଡା ମଣ୍ଡା ପିଠା ଆ ପାଣି ଦବ ଯଦି ଏମାନାନଙ୍କ ଆଣକୁ ଚାହିଁକି ପାଣି ଦିଆହବ। ହେନା ଯେତିକି ଆଣକୁ ଚାହିଁକି ଦେଖିକି ପାଣି ଯେ ତିିକି ତୁ ମନେକର ଆଣ ଯଦି ଅଧ ବେଲା ଭାବର କରିବୁ ପାଣି ହେଇଥିରେ ଆଣ ଆଣରେ ପା ବି ପାଣି ରହିବ। ତାକୁ ଆଣ ଆଣଟାକୁ କଅଁଣ୍ଠ ଭଲେ ହବ ପାଣି ଦବ। ଗଅଁଣ୍ଠ ଭଲ ପାଣି ଦେଇକି ତାପରେ ହେଥିରେ ଲୁଣ ଗୋଟେ ଡେକ୍ଚି ବସେଇକି ହେଥିରେ ପା ହେଥି ଗଅଁଣ୍ଠ ହେଲେ ପାଣି ଦବୁ ହେଥିରେ ଲୁଣ ପା ପକେଇଦବ ଲୁଣ କୁ ଚିନି, ଚିନି ପକେଇଲେ ହବ ନା ପକେ ପେଲେ ହବ ହବ ମଣ୍ଡାପିଠା ମାନେ ଯୋଉ ତା ଉଁ ଇଏଟାରେ ଜନ୍ତୁଣିରେ ଚିିନି ପ କେଇଲେ ହବ ନ ପକେଇଲେ ବି ଚଳିବ, ଯଦି ଆମେ ଆମେ ଖାଇବାକୁ ହଁ ଆମେ ଖାଇବାକୁ ଟିକେ ଚିନି ପକେଇଲେ ବି ଭଲ। ହେମିତି ସାଧା ସାଧା ଲାଗିବ ଭଲ ଲାଗିବନି, ଟିକେ ଚିନି ପକେଇଦବା। ତା ପରେ ହେରା ଫୁଟିଗଲେ ପାଣିଟା ତାପରେ ହେଇ ଆଣକୁ ଉଁ ଘାଣ୍ଟୁଥିବା ଘା ପ୍ର ନହେଲେ ବୋଟି ହେଇଯିବ ଘାଣ୍ଟି ଘାଣ୍ଟି ଘାଣ୍ଟିକା ତାକୁ ଜନ୍ତୁଣି କରିଦବା। ଜନ୍ତୁଣି କରିକି ଏଠୁ ହେଇ ଡେକଚି ଜାଣ ସେ ଥିବ, ଥିବ ତାକୁ ଘୋଡେଇ ଦବା। ହେଠୁ ଗୋଟେ କଣ କରିବା କଇଲୁ ହେଠୁ ଥିବ ତାକୁ ଓହ୍ଲେଇଦବା ଓହ୍ଲେଇ ଦେଇକି ତାପରେ ଗୋଟେ ଥାଳିଆ ରେ ଭରିଦେବା। ତାପରେ ବସେଇବା କଣ? ଆଁ ତାପ ନଡ଼ିଆକୁ କୋରିଦେଇଥିବା ନଡ଼ିଆକୁ ନଡ଼ିଆ ନଡ଼ିଆକୁ କୋରିକି ଗୋଟେ କଡାରେ ବସେଇବା ନ ନଡିଆ ଆଗ ନଡିଆ ପକେଇଦେବା ତାରେ ଚିନି ନଡିଆ ଏକାଳେ ପକେଇଦେଲେ ଚଳିବ। ତାପରେ ମୁଁ ତା ଖଡି ଫଡି ଟିକେ ଲାଲ କଣ ହେଇଗଲେ ଆଣିବି ଗୁ ଗୁଜୁରତି ହଁ ଗୁଜୁରାତି ଗୋଲମରିଚ ପକେଇଦବା ଗୁଣ୍ଡ କରିକି। ଏଥର ଓହ୍ଲେଇ ତାପରେ ଓହ୍ଲେଇଦବା। ତାପରେ ଏମତି ମଣ୍ଡା ପିଠା ଯେମିତି ଯନ୍ତୁଣୀ କରିକି, ହାତରେ ଏମିତି ଗୋଲ ଗୋଲ କରିକି
ସେଇ ଯନ୍ତୁଣୀ କହୁଛନ୍ତି ତାତିଥିବ ହରା ହବ ଥଣ୍ଡା ହେଲେ ଫାଟିଯିବ ପୁରା?
ଥଣ୍ଡା ହେଲେ ଫାଟିଯିବ। ତା ପୁରା ତତଲା ତତଲା ହେଇଥିବ ହାତ ଏକାଥରେ ନାଲି ନାଲି ହେଇଯାଉଥିବ।
ବୋପା, ମା ହେରା କଣ ପାଇଁ କରିବୁ କଣ ପାଇଁ ଖାଇବୁ। ତା ଅପେକ୍ଷା ନ କରିବୁ ନ କହିବୁ।
ଅଳ୍ପ କରିବ, ବହୁତ କଣପାଇଁ କରିବ କି? ଅଳ୍ପ କରିବ।
ହଁ।
ଅଳ୍ପ, ନାଇଁ ହାତରେ ପୁରା କଦଳୀ ପତ୍ର ଆଣିକି ହଁ କଦଳୀପତ୍ର ହାତରେ ଥୋଇକି ତାପରେ ଚାରିପଟ ଏମତି ଗୋଲ ଗୋଲ କଲେ ହବ। ଆମେ କଣ, ହାତରେ କଣପାଇଁ କରିବା କି? ହାତ ତାତି ଯିବନି, ମୁଁ ସବୁବେଳେ କଦଳି ପତ୍ର ହିଁ କରେ।
ହୁଁ।
ହୁଁ, ଏଇ କଣ ପୁଷପୁର୍ଣମୀ ହେକା ହେଲେ ମୁଣ୍ଡା ହଉନି?
ହଁ।
ହୁଁ ଆମ ଗାଁ ହେକା ଏତେ ଏମିତି ନାହିଁ, ଏଇଆଡେ ଅଛି।
ହଁ, ଏଇଆଡେ ପୁଷପୂର୍ଣ୍ଣମା ଅଛି। ଆମ ଆଡେ ବଉଳ ଅମାବାସ୍ୟାକୁ ଯୋଉ ବଉଳ ଖାଲି ଏ ଛଟି ପୂଜା ହେଇଯିବ ମଣ୍ଡା ହେଇ ଦିନ। ଇଆଡେ ପୁଷ ପୂର୍ଣ୍ଣମୀ କି?
ପୁଷପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣିମା ଏଇଆଡା ସବୁ ଅଛି।
ସବୁଆଡେ ମା ସବୁଠୁ ମଣ୍ଡା ହଉଛି। ଏଇଠି ତ ଶ୍ରାବଣ ମାସରୁ ଇଆଡେ ଚାଲିଯିବ ଯାତ୍ରା ଆଉ ବୋଲଵମ୍ ଯିବେ ସାହିରୁ କେତେ ପୁଅ ପିଲା। ତାପରେ ଶ୍ରାବଣ, ଭାଦ୍ରବ ତାପରେ ଖୁଦୁକୁୁଣୀ ଝିଅ ପିଲାଙ୍କ ପର୍ବ। ତାପରେ ଭଦ୍ରକ ଆଶ୍ୱିନ ଗଲେ ଦଶହରା ତ ଏଇ ଗାଁ ଦୁଲୁ ଦୁଲୁ। ତାପରେ ଆଶ୍ୱିନ ଗଲେ କାର୍ତ୍ତିକ ତ ଏଇ ଗାଁ ମାସ ସାରା ଦୁଲୁ ଦୁଲୁ, ମନ୍ଦିରକୁ ଦୀପ ପ୍ରଜ୍ଵଳନ କରିଯିବେ, ନୁହଁ? ଭୋଗରାଗ ଡେଲି ହବ। କେମତି କଣ ହଉଚି, ମୁଁ ତ ଯାଇନି କି ଦେଖ
କାର୍ତ୍ତିକ ମାସରେ ବଢିଆ ହଉଛି। ମୁଁ ଯାଉଚିଲୋ ମାସକ ଯାକ। କାର୍ତିକ ଯା ଯାତ୍ରା ହଁ, ତିନି ରାତି ଯାତ୍ରା ହଉଛି କାର୍ତ୍ତିକ ମାସରେ। ହଁ।
କହୁଛନ୍ତି ଲାଷ୍ଟ ଦିନ ଇଆଡେ କୁଆଡେ ଭୀମରା ମୁଣ୍ଡିଆ ଅଛି ଯାତ୍ରା ହଉଛି ପରା?
ହଁ ଭିମରା ପରା ଏଇ ଏଠି ଦଶ ପଲ୍ଲାଠି।
ତମେ ଦେଖିଚ, ହେ କେଁତିଆ ଜାଗା ଟେ?
ଭଲ ଜାଗା। ଉପରେ ପୁରା ବଡ ବଡ଼ ବଡ ହଁ, ଉପରେ ଅଛି ମୁଣ୍ଡିଆ ଉପରେ ଅଛି ଠାକୁର ଅଛନ୍ତି। ତାପରେ ଉଁ କେତେ ବଡ ହନୁମାନ ମୂର୍ତ୍ତି ହେଠେ ହେଇଚି। ସବୁଆଡୁ ସବୁଆଡୁ ଲୋକ
କହଉଛନ୍ତି ସେଠି ଭୀମଙ୍କ ପାଦ ଚିହ୍ନ ପଡିଥିଲା।
ଏଇ ମିମରାରେ?
ହଁ।
ଭୀମରାରେ ଭୀମଙ୍କ ପାଦ ଚିହ୍ନ ଅଛି। କେତେବାଟ ଚଢି ଚଢି ଯିବାପାଇଁ ପଡିବ। ଆମେ ଭୀମରା ଯାଇଥିଲୁ। ବିମକ ପୂର୍ତ୍ତି ହେଇଚି ହେଠି, ହେଲା ତଳେ? ଉପରେ ଝିଅ ଟିକେ ଯଦି ଗୋଡ ଖସି ଖସିଯିବ ଆମେ ତଳେ ପଡିଥିବୁ
ଏ ବୋପା ମା ଥାଉ ଏମିତି ଜାଗାରା ଯିବାକୁ ଭଲ ପାଉନି। ଏଠି ମତେ ସିମିଳି ଝରଣା ନୁହଁ? ଅନା ସିମିଳି ଝରଣା ମତେ ଆମ ବି ପାସାକୁ ଇଏ ଘୋଷାରି ଘୋଷାରି ନେଲେ କୋଉ ପାହାଡ ଉପରେ ନା ପାହାଡକୁୁ ଧରି ଧରି କେମିତି ଚଢିବୁ କହିଲ? ମୁଁ ନୁହଁ ଚପଲ ଜାଣିଚ ଚପଲ ଦି ହାତରେ ଧରିକି ଯେମିତି ଚପଲର ହାତରେ ପିନ୍ଧନ୍ତି, ସେନ୍ତି ପିନ୍ଧିକି ଗୋଡରେ ଯେମିତି ହେଲେ ପିନ୍ଧନ୍ତି ଚଢିଲି ଯେ ମୁଁ କହିଲି ଯଦି ଖସିଯିବ ଆଉ ଚପଲ ସହ ଏକାଥରେ ପଡିକି ମରି
ତଳେ ପଡିଥିବୁ ଏଇ ଯୋଉ ଭୀମରାକୁ ଯାଇଥିଲୁ ଯେ, କିଏ କିଏ ଯାଇଥିଲୁ କହିଲୁ? ମୀରା, ତା ହଁ ତାଙ୍କ ସଙ୍ଗାତ ଆଉ ମୁଁ ତାଙ୍କ ପିଲା ମାନେ ଆଉ ମୋ ପୁଅ, ମୁଁ ଆଉ ଭାଇ। ଏତିକି ଯାଇଥିଲୁ ମ ଭୀମରା ଯାଇଥିଲୁ ଯେ, ମୁଁ ମୁଣ୍ଡିଆ ମାରିକି ଯାଇଛି କଲି ଆଉ ଯୋଉ ହାଲିଆ ଲାଗିଲା ଉପରେ ଯାଇକି ଉପରକୁ ଗଲୁ ହେରି ସିନା ଉ ଚଢି ଚଢି ଚଢି ଉପରକୁ ଯିବ। ଉପରେ ଗୋଟେ ମନ୍ଦିର ହେଇଛି ସେଠି ଭୀମଙ୍କ ପାଦ
ଯିବୁ ହେରି ସିନା ଆଇଲା ବେଳକୁ ସେ ଯୋଉ ଗଡାଣି ଯଦି ଗଡି ଯିବୁ
ହଁ ବା ଟିକିଏ ଜାଗା ଯିବା ଆଉ। ଅଳ୍ପ ଜାଗା ହଁ ଅଳ୍ପ ଜାଗା ଯିବାକୁ ଉଁ ଯଦି ତାକୁ କହୁ ପୁଣି ପୁଣି ଉପରେ ଚଢିବ, ମୁଣ୍ଡିଆ ଉପରେ ଚଢି ଚଢି ଚଢି ଡର ଲାଗୁଥିବ ଆଡେ ଚଢିଆକୁ।
ହୁଁ। ଏଇ ଗାଁରେ ଯାହା ଆଉ ସବୁ ବର୍ଷ ଯାକ ପର୍ବପର୍ବାଣୀ ହଉଛି ବୋଲି, ଖୁସିରେ ଦିନ କଟି ଯାଉଛି।
ଶୁଣନୁ ତଳେ ଖାଲି ମନ୍ଦିର ଅଛି? ଉପରେ ଖାଲି ଭୀମଙ୍କ ପାଦ ଚିହ୍ନ ଆଉ ଉପରେ ମୂର୍ତ୍ତି ଅଛି। ତଳେ ଯେମିତି ଗାଈ ବଳଦ ଯେମିତି ପିମ୍ପୁଡି ଦେଖା ଯାଆନ୍ତିନି ଏମିତି ପୁରା ଦେଖାଯିବ। ଏତେ ଉପରକୁ ଆକାଶରେ।
ଇଏ ବୋପା ଏତେ ବାଟ କିଏ ଚଢ଼ିକି ଯିବ ଲୋ?
ବିଲ ଗୁଡାକ ପୁରା ଛୋଟ ଛୋଟ ହେଇଥିବ ଦେଖାଯିବ। ହଁ ଯାଇଥିଲୁ ଆମେ ସଙ୍ଗାତ ହେକା ମୀରା ହେକା।
ହୁଁ ମୁଁ ଭାବେ କଣ କହିଲ ବାରି ପଛପଟେ ଯୋଉ ପାହାଡ ଟା ଦେଖାଯାଉନି ସେଇଟା ଭୀମରା ମୁଣ୍ଡିଆ ବୋଲି।
ହଁ ବା ନାଇଁ।
ମୁଁ ଭାବେ ସେଇଟା ବୋଲି ହଁ। କିଏ ଜାଣିଛି ହରା କୁଆଡେ?
ହୁଁ - ହୁଁ -ହୁଁ ଜାଗା ତଳେ ଭଲ ଅଛି ଭଲ ହେଇଛି। ତଳେ ସବୁ ବିକା ହଉଛି ଗୁପଚୁପ, ପାମ୍ପଡ ହଁ ଦହିବରା ଏଇଗୁରା ବିକା ହଉଛି ଭଲ ଯାତ୍ରା ବି ଲ ଲୋକମାନେ ଢେର ଯିବାଆସିବା ସବୁ କରୁଛନ୍ତି, ଯାଇଥିଲୁ ବୁଲାବୁଲି ଆସିଥିଲୁ। ହୁଁ।
ଏଇ ଗାଁରେ ଯାହା ବର୍ଷ ଯାକ ସବୁ ପର୍ବ ହଉଛି ବୋଲି କେତ ସୁରୁଖୁରୁରେ ଦିନ କଟି ଯାଉଛି। ସବୁ ମାସରେ ଯାହାହେଲେ ସବୁ ପର୍ବ ପାଳନ ହଉନି ଏ ଗାଁରେ? ଆମ ପଟେ ଏତିକି ପର୍ବ ପାଳନ ହଉନଥିବ, ନହେଲେ ଏଇ ଗାଁରେ କୋଉ ପର୍ବଟା ଏମିତି ନାହିଁ ଯେ ହଉନି ବୋଲି। ବନି ଦୋଳ ପୂର୍ଣ୍ଣମୀ ଯାତ୍ରା ହଉଚି, ତାପରେ ହେଟୁ ହେଇ ସବୁ ବର୍ଷ ଜାକ ତ ଆଉ।
ହୁଁ। ଏ ଯୋଉ ଶ୍ରାବଣ ମାସରେ ଏଠି ପିଲାମାନେ
ଯାହେଲେ ଗାଁ ଗହଳି ହୋ ହାଲା ହବନି?
ହଉଚି ଲୋ
ତାପରେ ହେଠୁ ଭାଦ୍ରବ ମାସରେ ଖୁଦୁରୁକୁୁଣି, ଖୁଦୁରୁକୁଣି ତାପରେ ହେଟୁ କୋଉ ଗୋଟେ ବାଟ ଓଷା କଣ ହଉଚି ପରା?
ହଁ ବାଟ ଓଷା ହଉଚି।
ହଁ ବାଟ ବଷା ହବ ଖୁଦୁରୁ ପୁଣି ହେଠି ଗୋଟେ ଚାଲିବ ହୋ ହା। ସବୁ ହବ ତାପରେ ଆସ୍ଵିନ ମାସ ତ ପୁଅ ପିଲା ଆଉ ଘରକୁ କେହି ଆସିବେନି। ରା ମୂର୍ତ୍ତିଙକୁ ଛାଡିକି ସେଠି ରହିବେ ସ୍ୱତନ୍ତ୍ର।
ହୁଁ। ଆସିନମାସ ଯୋଉ ଦଶହରା କୁହନ୍ତି ଦଶହରା ଏତି।
ପୂଜା କରୁଚ?
ଆମର ଅଷ୍ଟମୀ ନାହିଁ।
ଅଷ୍ଟମୀ ବୋଲେ କଣ କହିଲେ ଏଇ ଯୋଉ ଦଶହରା ଅଷ୍ଟମୀ ପୂଜା।
ହଁ ହଁ ହଁ ହଁ ହଁ ହେଇ ନାଇଁ ମ। ଘରପୂଜା ସରିଲେ ଖାଆହଉଚି ଆଉ। ହୁଁ।
ଅଷ୍ଟମୀ ପୂଜା କରିଥିଲୁ ଏଥର ଆଠଟା ଫଳ ଲୁଗା ଶଙ୍ଖା ସିନ୍ଦୁର ନେଇକି ଭାଇ ନେଇକି ଯାଇଥିଲେ ପୂଜା କରିବାକୁ।। ତାର ପୂଜା ହେଇକି ଆସିଲା ପରେ ପିନ୍ଧିଥିଲି ହଁ ପୂଜା ହେଇକି ଆସିଲା ପରେ ପିନ୍ଧିଥିଲି। ତାପରେ ଏଠୁ ତିକି ଦିନ ବେଳେ ଫଳମୂଳ ଖାଇକି ଉପାସ ରହିଥିଲୁ ଏମତି ଫଳ ଗୋଟେ କି ଦିଟା କଣ ଏମିତି ଖାଇକି ରହିଥିଲୁ ରାତିକି ଭୋଗ ହେଇକି ଆସି ସାରିଲା ପରେ ଖାଇଥିଲୁ ଭାତ।
ହୁଁ।
ହୁଁ ସେଠି ଯୋଉ ଭୋଗ ହବନି ଛେଦ ପଡିବନି କି ମାଛ କି କଣ ମୁଣ୍ଡ ପଡି ଘାଣ୍ଟ ହବ ଭାତ ହେରା ତାପରାତିି ହେଟ ଭୋଗ ହେଇକି ଆସିଲେ ହେରା ଖାଇବ। ଟୋ
ହୁଁ ନାମ ଇଆଡ ତ କାଇଁ କିଛି ନା
ଅଷ୍ଟମୀ ପୂଜା କରିଥିଲୁ।।
ଦଶହରା କୁ ଭଲ ଲାଗେ ବୁଲିବା ପାଇଁ ଭୁବନେଶ୍ଵରେ ସବୁଆଡେ ନୟା ପାଲି ରସୁଲଗଡ, ହୁଁ। ଥିଲି ଯଉ ସବୁଆଡେ ହେଇ ବୁଲାବୁଲି ହୁଁ।
ଓଉ ହଉ ଦେଖିବା ବୁଲିଯିବା କେ ତେଳେ ଟାଇମ ସମୟ ମିଳିଲେ ସବୁଆଡ଼େ ଯିବା ବୁଲାବୁଲି କରିବା।
ହଁ। ହଉ ରଖୁଚି।
ହଉ ଆଉ।